ହଁ ମ୍ୟାଡ଼ାମ୍।
ହଁ ମ୍ୟାଡ଼ାମ୍ ନମସ୍କାର।
କେମିତି ଅଛନ୍ତି?
ହଁ ଭଲ।
ଭଲ ଆଉ ଆପଣ? ହଁ ଭଲ ଅଛି ଆଉ। ଆପଣ ଏବେ କଣ ମାନେ ଆମର ଆଉଟ ଅଫ୍ ଷ୍ଟେଟରେ ଜବ୍ କରୁଛନ୍ତି ନୁହେଁ? ମାନେ ଆମର ଓଡିଶା ବାହାରେ?
ହଁ ବାହାରେ କରୁଛି।
ଆଚ୍ଛା। ଆମ ତ ଓଡିଶାରେ ଚାଲିଛି ଆଉ।
ଆପଣ ତ ଘରେ ରହିଲେ। ଘର ପାଖରେ ଚାକିରି କଲେ। ସେଇଠି ରହିଲେ ଏତେ ଆଉ ଖର୍ଚ୍ଚ ନାହିଁ ଆଉ। ଆମର ଏଇଠି ବହୁତ ଖର୍ ର୍ଚ୍ଚ। ଖାଇବା ପିଇବା ଅସୁବିଧା ହଉଛି ଆଉ।
କଣ ଆଉ କରିବା ତମର ସେଠି ଟିକେ ପଇସା ଅଧିକ ମିଳୁଥିବ?
ପଇସା ଅଧିକ ମିଳୁଚ ଯେ, କିନ୍ତୁ ଯୋଉ ଖାଇ ପାରୁନୁ! ସେ ଅବଶୋଷ ଟା ରହିଯାଉଛି।
ହଁ। ତାପରେ ଖାଇବା ରହିବାରେ ଅଧିକ ଖର୍ଚ୍ଚ ବି ପଳଉଥିବ ନୁହଁ?
ହଁ।
ଆଚ୍ଛା।
ଏଠି ବହୁତ ଟିକେ ରାଗ ଏକା ଖାଉଛନ୍ତି। ତ ଆମ ଦେହରେ ଯାଉନି ଆଉ।
ଆପଣ ନହେଲେ ବନେଇକି ଖାଉନାହାନ୍ତି ତିଆରି କରିକି ଖାଇବା?
କେତେ ତିଆରି କରିକି ଖାଇବୁ? ଗୋଟେ ଷ୍ଟୋଭ ଟେ ଏ ଗୋଟେ ଗ୍ୟାସ୍ ଟେ ରଖିଥିଲି ଯେ! ସିଏ କଣ ସରିଯାଉଛି। ପୁଣି ସିଏ ହଉ ଗୋଟା ଚୁଲା କୁ ରୋଷେଇ କଲା ବେଳକୁ କୁ ଟାଇମ୍ ସେଥିରେ ଆଗ ଦି ଘଣ୍ଟା ପଳଉଛି।
ତାପରେ ଗ୍ୟାସ ରେଟ ଯାହା ବାହାରେ ରହିଛ! ଚାକିରି କରି, ରୋଷେଇବାସ କରି, ଖାଇବା ପିଇଆ କଲା ବେଳକୁ ଖର୍ ଖର୍ଚ୍ଚ ଅଧା ପଳଉଥିବ ନୁହେଁ?
ହଁ।
ହଁ। ଘରେ ରହିଲେ ଟିକେ ସୁବିଧା କଣ କି? ଏଇଠୁ ଏତକ ବାଟ ଯାଅ। ଆସିଗଲେ ଘର ଖାଇବା ଘରେ ବନେଇ ଦଉଛନ୍ତି ଖାଇଦେଲ। ଖାଲି ଯାହା ଗାଡିରେ ତେଲ ପକେଇବା, ଯିବା ଆସିବା ଖର୍ଚ୍ଚ ଆଉ।
ଉମ୍
ଏଆ ଜିନିଷ ଆଉ। ସବୁର ରହୁଛି ଆମର ସୁବିଧା ପଏଣ୍ଟ ରହୁଛି ଆମର ଅସୁବିଧା ବି ରହୁଛି। ଏ
ହଁ।
ଖାଲି ଆଡଜେଷ୍ଟ କରି ଚଳେଇ ଯିଆ କଥା ଆଉ।
ଆଉ ଆପଣ ଘର ପାଖରେ ଚାକିରୀ କରି କେଉଁ ଲାଗୁଛି? ଘର ଲୋକଙ୍କ ପାଖରେ ରହି।
ହଁ ଶାନ୍ତି ତ ଟିକେ ଅଛି। କାହିଁ ନା! ଲେଟ୍ ମନେକର ହେଲା କି କଣ ଅଫିସ ରୁ ଆସିବା ପାଇଁ। ଆଉ ଘରକୁ ଆସିଲେ ରୋଷେଇ ବନେଇବାକୁ ପଡୁନି। ଘରେ ବନେଇକି ରଖି ଦେଇଥିବେ। ଖାଇ ଦେଇକି ବେଡରେ ପଡିକି ଶୋଇଯିବା କଥା। ହେଲା। ସେ
ସେଠୁ ଆସିକି ରୋଷେଇ କରିୟାକୁ ପଡୁଛି। ଆଉ ପୁଣି ଘର ଲୋକଙ୍କଠୁ ଦୂରେଇ ରହିବାକୁ ପଡୁଚି।
ହଁ, ତାପରେ ଦେହ ପେୟ ପାଇଁ ଅସୁବିଧା ହେଲେ ସିଏ ବି ଗୋଟେ ଅସୁବିଧା କଥା। ଘରେ ଆଉ କେହି ନଥିବେ। ସିଏ ଗୋଟେ ଅସୁବିଧା ହଉଥିବ ଆଉ। କେହି ନଥିଆକୁ ନିଜେ ଯାଅ
କିଣିକି ଆଣ। ନିଜେ ଯାଅ ସବୁ କର୍
ହେଲୋ
ଇଆଡୁ ବଳ ପାଉନଥିବ।
ହଁ ସେଇଟା ତ ସତ କଥା। ଆଉ କଣ କରିବ? ତାପରେ ମୁଁ ଟିକେ ଗଲା ବେଳକୁ, ଘର ପାଖରେ ରହିକି ଚାକିରି କଲେ କଣ କି? ଗଲା ବେଳକୁ ଘରେ ବନେଇ ଦଉଚନ୍ତି ଖାଇବା। ଟିଫିନ୍ ରେ ପ୍ୟାକ୍ କଲି ଗଲି। ସକାଳୁ ସେ ସ-ସ ସକାଳୁ ଉଠିଲି। ସେ ସକ୍ ତଟାରୁ ଉଠେ, ଆଠଟାରେ ଉଠିଲି। ହେଲା
ହୁଁ
ଠଟାରେ ଉଠିକି ଘରେ ଖାଇବା ତ ବନେଇ ଦେଇଥିବେ। ଯାହା ଅଳ୍ପ ଅଳ୍ପି ହେଇକି ଖାଇବା ନେଇକି ପଳଉଚି ହେଲା ତାପରେ ସେଠି ଆମର ଗଲି କାମ ଦାମ କଲି ଫୁଣି ସନ୍ଧ୍ୟାଏଳକୁ ପଳେଇ ଆସିଲି। ଆସିଲା ବେଳକୁ ଖାଇବା ବନେଇ ଦେଇେଇଥିବେ, ଖାଇକି ଶୋଇଲୁ ଆଉ।
ହଁ ଏଠି ସେଇଟା ସୁବିଧା ମିଳିପାରୁନି ଆଉ
କଣ ଆଉ କରିବା? ଏମିତି କିନ୍ତୁ ଏଠି ହେଲା
ପଇସା ରୋଜଗାର ପାଇଁ ଦୂୁରରେ ରହିଆକୁ ପଡୁଛି ଆଉ।
ହଁ ଏଠି କିନ୍ତୁ ପଇସା କମ।
ପଇସା କମ ଯେ, କିନ୍ତୁ ଏଠି ହଉଛି ପଇସା ଅଧିକ। ଏଇ ଟିକେ ପିଇଆ ଦେହ ମୁଣ୍ଡ ଯଦି ଭଲ ରହନ୍ତା। ତାଲେ ପଇସା ଟା ଟିକେ ଉପଭୋଗ କରିପାର
ସେଇୟାତ ଆଉ ଆଉ କଣ କରିବା ଏମିତି ଚାଲିଛି ଆଉ, ମୋର ଯାହା ଖାଲି ଯିବା ଆସିବାରେ ଯାହା ଯାଉଚି ଟାଇମ୍। ତାପରେ ସେଠି ତ ସକାଳେ ଗଲେ ରାତିକି ଆସୁଛି। ସକାଳେ ସୂର୍ଯ୍ୟ ଦେଖିଲେ ରାତିକି ଜହ୍ନ ଦେଖୁଛି ଆଉ।
ଆମେ ବି ସେଇଆ କରୁଛୁ। ଏଠି ବି ସେଇ କେତେବେଳେ ସୂର୍ଯ୍ୟ, କେତେବେଳେ ଜହ୍ନ। କେତ କେତେବେଳେ ବରୁଣ ଦେବତା ଇନ୍ଦ୍ର ଦେବତା ସବୁ ଏଇ ଫେଜ ଭାଇ ଫେଜ ଡ୍ୟୁଟି କରିଛନ୍ତି ଆଉ
ସେଇଆ ତ କଣ କରିବା। ଏମିତି କଥା ଚାଲିଛି ଆଉ।
ଆପଣ ସପଟେ କାମ ପ୍ରେସର କେମିତି?
କାମ ପ୍ରେସର ଟିକେ ଅଧିକ ରହୁଛି। ଟିକେ ଘରେ ରହିକି ଯିବା ଆସିବା ହଉଛି ବୋଲି ଟିକେ ବଞ୍ଚି ଯାଉଛି। ଚି ଆଉ ନହେଲେ ଯଦି ସେଟା ନ ହେଇଥାନ୍ତା। ପୁଣି ସକାଳୁ ରୋଷେଇ କର ନେଇକି ଯାଅ ଟିଫିନ ପୁଣି ସେଠିକ କର ପୁଣି ଫେର ପନିପରିବା କିଣ ହଁ ଆମର ଦୋକାନ ସଉଦା କିଣ ସଉଦା କିଣ ସବୁ ଆସ ଘରେ ବସ ପୁଣି ରୋଷେଇ କର ପୁଣି ଖାଅ ପିଅ ସୁଅ ସିଏ ଭାରି ଟେନସନ ହୁଅନ୍ତା
ହେଲାକି ଆଉ ଏଠୁ ଯେ ତୁ ଯିବାଆସିବା ଘରୁ ହେଇଯାଉଛି ଟିକେ ଗୋଟେ ପ୍ରକାର ଆଉ। ଚଳି ହେଇଯାଉଛି ଆଉ ଯାହା ଯେମିତି ଆଉ ଦୁଖେ ସୁଖେ ଆଉ।
ହୁଁ
ଏମିତି ସବୁ ଚାଲିଛି। ଆଉ କଣ ଆଉ କରିବା?
ଏମତି ଆଉ ଆପଣ ଯେତେବେଳେ ଅଫିସ ଯାଉଥିବେ କଣ ବନଉଛନ୍ତି କେମିତି କଣ ନେଇକି ଯାଉଛନ୍ତି?
ସେଇ ଭାତ ଡାଲି ଭଜା କେତେବେଳେ କେତେବେଳେ ଭାତ ଡାଲମାଟେ ଦି ପ୍ରକାର ହିଁ ଗୋଟାଏ ଚୁଲାକୁ ଦି ତିନି ପ୍ରକାର କରିହଉଛି। ଯୋଉଦିନ ଛୁଟି ଟିକେ ଥାଉଛି ସେଦିନ ଟିକେ ଆଇଁଷ ରୋଷେଇ ହଉଛି। ଆଉ ନହେଲେ ଯୋଉଦିନ ନ କରି ହଉଛି ଯୋଉ ଗରମ ହଉଛି ଯେ ଗ୍ୟାସ ପାଖେ ବସିକି କଲାଳକୁ ଫୁଣି ହଉଚି ଏକା ନିଜେ କର ପୁଣି ରୋଷେଇ ସାରି ପୁଣି ଅଫିସ ଯାଅ।
ଯାଅ
ଯୋଉଦିନ ନ କରି ହଉଛି ବାହାରୁ ଖାଉଛୁ। ଆଉ
କଣ ଆଉ କରିବ ବାହାରେ ରହିଲେ ତ ଏଇ ପ୍ରକାର ସବୁପକାର ଅସୁବିଧା। ଆଉ
ହଉ
ଏମିତି ମାନେ ଆଡ଼ଜଷ୍ଟ କରିକି ଚଳିଯିବା କଥା ଆଉ କଣ କରିବ।
ହୁଁ
ପୁଣି ଅଫିସୁ ଫେରିକି ପୁଣି ଦୋକାନ ନିଜେ ତ ରୋଷେଇ କରିବାକୁ ପଡିବ ନା ସଉଦା ଆଣ ପରି ପନିପରିଆ କ କିଣିକଆଣ।
ହଁ ଅଫିସ ରୁ ଆଇଲା ବେଳକୁ ସଉଦା କେତେ କେତେ କେତେବେଳେ ପନିପରିବା କିଣି ଦଉଛ କେତେବେଳୁ ଅନଲାଇନ ରେ ମଗେଇ ଦଉଛୁ ଆଉ
ହୁଁ
ସଉଦା ଆଜିକାଲି ତ ଅନଲାଇନ ରେ ଏତେ ସୁବିଧା ହେଲାଣି।
ଆଚ୍ଛା ସଉଦା ପନିପରିବା କିଣିକି ଆଣିବା ଜଣଙ୍କ ପାଇଁ ଭାରି କଷ୍ଟ। ନା ସେମିତି କିଛି ମିଳୁନି ଆମର କ୍ୟାଣ୍ଟିନ ସୁବିଧା ଯୋଉଠି ଟିକେ ଖାଇବା ବନେଇକି ଦଉଥିବ ଘର ଖାଇବା। ଗଲା ତମର ପଇସା ରହିଯିବ ଆମର
ତ ଘର ଖାଇବା ନିଜ ଘର ଖାଇବା ପରେ ତ କେହି ବନେଇ ପାରିବେନି। ଯେ ଆଉ ମାନେ ଯେତେ ହେଲେ ବି ଫରକ ଦେଖାଯିବ ଟିକେ।
ହୁଁ ସେଇଟା ତ ସତ କଥା ଆଉ କଣ କରିବା?
ଏଦି ଯୋଉ ନିଜ ପାଇଁ ରୋଜଗାର କରୁଛୁ ଆଉ ଯ ପୁଣି ସେଇ ବାହାର ଖାଇବା ଖାଇବ। କଣ ହବ?
ହଁ ପୁଣି ତାପରେ ବାହାର ଖାଦ୍ୟ ଖାଇବ ତାପରେ ଆମର ଡାକ୍ତରଖାନାରେ ଯାଇକି ପୁଣି ପଇସା ଖର୍ଚ୍ଚ କରିବା। ଲାଭ କଣ ହବ? ପୋଷିବା କ
ସେଇୟାତ ଆଉ ଏଇଭଳି ଭାବରେ ଚାଲିଚି। ଆଉ ଓଡିଶା କେବେ ଆସୁଛନ୍ତି?
ଏଇ ପର୍ବପର୍ବାଣୀ କଣ ହେଲେ ଯାଉଛୁ ଆଉ। ନହେଲେ କାହାର କଣ? ଯଦି ବାହାଘରିଆ ଏକା ଥାଏ।
ଭବିଷ୍ୟତ ମାନେ ପ୍ଲାନ କଣ ରଖିଛନ୍ତି? ଓଡିଶା ପଳେଇ ଆସିବେ ନା ବାହାରେ ସେମିତି ଚାକିରି କରିବେ?
ଭାବୁଛି ବିଦେଶ ପଳେଇବି।
ବିଦେଶ ପଳେଇଲେ ତ ଆହୁରି ଅସୁବିଧା।
କଁ କରିବା ପଇସା ପାଇଁ ତ ସବୁ କରିବାକୁ ପଡିବ।
ବିଦେଶ ପଳେଇଲେ ତ ସେଠି ଖାଇବା ପିଇଆ ରହିବା ସିଏ ଭାରି କଷ୍ଟ।
ଉଁ ଆସୁଛି ବା ବିଦେଶ ଯିବା ପାଇଁ। ଆଉ ଓଡିଶା ଯିବା କୁ କ ଆସୁନି।
ହଁ ତାହେଲେ ପଳାନ୍ତୁ ଆଉ ଏକାଥରେ ପଇସା ବିଦେଶ ଗଲେ ଏକାଥରେ ପଇସା ନେଇକି ଆସିବେ। ତାପରେ ଓଡିଶାରେ ଆସିକି ଏକାଥରେ ନିଜର ବେପାର ଷ୍ଟାର୍ଟ କରିବି ଆଉ।
ହଁ
ଏମତି ଆଉ।
ସେଥିରେ ବି କମ ଖର୍ଚ୍ଚ ଆଉ।
ବିଦେଶରେ କଣ ଶାନ୍ତି ଅଛି?
ନା
ସେଇଆ ନିଜ ଘର ପାଖରେ ଯୋଉ ଶାନ୍ତି। ମାନୁଛି ପଇସା ଅଧିକ ସେପଟେ ହେଲା, କିନ୍ତୁ ତୁ ବିଦେଶରେ ଶାନ୍ତି ମିଳିବନି।
ନା ବା।
ଏମିତି ସବୁ ଚାଲିଛି ଆଉ କଣ ଆଉ କରିବା?
ହୁଁ ଆଉ କଣ କହୁନ୍ତୁ? ଆପଣ କଣ ଖାଇବା ନେଇକି ଯାଆନ୍ତି?
ମୋର ଖାଇବା ଘରେ ଟିକେ ଅଛି ତ ଯେହତୁ ଘର ପାଖରେ ଆଉ ଘରେ ସବୁ ବନେଇ ଦିଅନ୍ତି। ଭାତ ତ ଡାଲି ପନିର ତରକାରୀ ଏମ ତିନି ଚାରି ପ୍ରକାର ଆଇଟମ ହେଇଯାଏ। କତ ଭାତ୍ ଭାତ ପନିର ତରକାରୀ ପାମ୍ପଡ ସାଲଡ ଆଉ ନହେଲେ ଭାତ ଡାଲି ଭଜା। ସାଲଡ଼ ଟା ମୁଁ ସବୁବେଳେ ସାଲଡ଼ ଟିଫିନରେ ନେଇକି ଯାଏ।
ଆଚ୍ଛା ଆପଣ ସବୁବେଳେ ସାଲଡ ଖାଆନ୍ତି।? ସାଲଡ ଟା ବି ଦେହ ପାଇଁ ଭଲ।
ହଁ, ବା ଆମେ କାରଣ ବସିକି କାମ କରୁଛୁ ନା ଯଦି ସାଲଡ ନ ନଉଛୁ କି କଣ ଡାଇଜେସନ ହଉନି ଖାଇବା, ହଜମ ହଉନି ଖାଇବା।
ହୁଁ
ଆଉ ସେଥିଲାଗି ଆମେ ସାଲଡ଼ ଟା ସବୁବେଳେ ନଉଚୁ। ଆଉ ଯାହା ଯେମିତି ଚାଲିଛି ଗୋଟେ ପ୍ରକାର ଘର ପାଖରେ ଯେହେତୁ ରହୁଛୁ ଟିକେ ଶାନ୍ ତିମିଳୁଛି ସେଇଥିର୍ ଲାଗି ଆମେ ବାହାରକୁ ଯିବା ପାଇଁ ଟିକେ ଭାବୁନୁ, କାରଣ ବାହାରକୁ ଯାଇକି କି ରହିଲେ ସେଠି ଅଧିକ ପଇସା ମିଳିବ କିନ୍ତୁ ସେଇ ପଇସା ରହିବା ଖାଇବା ପିଇବା ରେ ଖର୍ଚ୍ଚ ହେଇଯିବ। ଲାଭ କଣ ରହିବ?
ହଁ
ସେମିତି ଦୁଃଖେ ସୁଖେ ଯାହା ଚାଲିଛି ସଂସାର ଚାଲୁ ଆଉ, ଆଉ କଣ କରିବା?
ମୁଁ ତ ଏଇଠି ସେଇ ସମସ୍ତଙ୍କ ସହ ମିଶିକି ହିଁ ରହୁଛି। ଏକା ଅପର୍ ନେଲେ ଅଧିକ ଖର୍ଚ୍ଚ ହେଇଯିବ ବୋଲି ମୁଁ ଚାରି ପାଞ୍ଚ ଜଣ ଆମେ ମିଶିକି ରହୁଛୁ ଆଉ
ଆଚ୍ଛା ଆଉ କଣ ଆଉ କରିବ ସେଇଆତ ଆଉ ଚାରି ପାଞ୍ଚ ଜଣ ଭିତରେ ରହିକି, ବାହାରେ ରହିକି ଚାକିରି କରିବା ଏତେ ସହଜ କଥା ନୁହ। ଭାରି କଷ୍ ଷ୍ଟ କାମ
ହଁ କଣ କରିବା କରିବାକୁ ତ ପଡିବ ଆଉ ନକଲେ କଣ ହେଇପାରିବ? ପାଠ ପଢିଛ ଚାକିରୀ କରିବା ପାଇଁ।
ତ ରହୁଛି ଆଉ ବାହାରେ ଚାକିରିୀ କରିବା ଆଉ ଘରେ ପାଖରେ ରହିକି ଚାକିରି କରିବା ଭିତରେ ତଫାତ ଆଉ
ହଁ
ହଉ ଠିକ ଅଛି ଯାହା ଚାଲୁଛି ଚାଲୁ। ଆଉ କଣ କରିବା ଆମେମାନେ ସେମତି କର୍ମମୟ ଜୀବନ ଚାଲିବ ଆଉ। ହଁ-ହଁ-ହଁ ହଉ ରଖୁଛି ମ୍ୟାମ୍ ଆପଣଙ୍କ ସହିତ କଥା ବି ବହୁତ ବଢ଼ିଆ ଲାଗିଲା ଫ୍ରି ହେଲେ କଲ୍ କରିବେ ଆଉ
ହଁ
ହଁ ହଉ ହଉ